ଡଉମ୍।
ଆରେ ଆରେ ତମେ ତ ମଧୁ ଯେମିତି କମେଡିଆନ୍ କୁହନ୍ତି। ତମେ ତ ପୁରା ସେମିତିକା ଏତେ ଭଲସେ କହିପାରୁଚ।
ହଁ ଆପଣ ଏବେ କଣ କରୁଛନ୍ତି।
କଣ ଆଉ କହିବି ମୋ ସ ମାନେ ମୁଁ କାଲିଠୁ ମୋ ମାମାଙ୍କୁ ଲଗେଇଥିଲି କି ମୋ ପାଇଁ ଆଳୁ ପରଟା କରିଦବ ସିଏ ମତେ ହଁ ମାରିଦେଲେ। ହେଲେ ଆଜି ସକାଳେ ଆଳୁ ପରଟା କରିଲା ବେଳେ ମତେ କହିଲେ। କି ହଁ ହଁ ମୁଁ ପରଟାରେ ଆଳୁ ପକେଇକି ବେଲିକି ଏମିତି କରିଛି ସେମିତି। ଖେଳେଇଗଲା ସେଥିପାଇଁ ତତେ ଜଣା ପଡୁନି ମତେ ସାଧା ପରଟା ଖାଲି ଦେଇଦେଲେ।
ଆପଣ ଗୋଟେ କଥା ଜାଣିଛନ୍ତି କି ନାଇଁ ଆପଣଙ୍କ ବଡ ଭଉଣୀକୁ ବି ସେ ସେମିତି ହିଁ କରନ୍ତି। ଆପଣ ବଡ ଭଉଣୀଙ୍କୁ ଆଗରୁ କ୍ଷୀ ମାନେ କ୍ଷୀର ବହୁତ ପସନ୍ଦ ଥିଲା। ସିଏ କଣ କରିଥିଲେ ନା ଆପଣଙ୍କ ମାମା କଣ କରିଥିଲେ ନା ସେଇଥିରେ ଗୋଟେ। ଭାତ କ୍ଷୀର ଗୋଳେଇକି ସେଇଥିରେ ଚିନି ପକେଇକି ତାକୁ ଗୋଳେଇ ଦେଇକି ଦେଇଦେଲେ ଥିଲେ ନାଇଁ କ୍ଷୀରି ଖା ଆପଣ ଏଇଟା ମତେ ନିଜେ କହିଥିଲେ। ଆପଣଙ୍କର ଏଇଟା ମନେ ଅଛି ନା ନାହିଁ?
ଆରେ ହଁ ପରା ମୋ ମାମା ଆମ ଦି ଜଣଙ୍କୁ ଏମିତି କହିକି ଠକେଇଦେବେ। ମତେ ତ ଫାଷ୍ଟ ହିଁ ଲାଗିଲା ସେଥିରେ ଟିକେ ଜିରା ପଡ଼ିଥିଲା। ହେଲା ମତେ ପକେଇ ପଚାରିଲେ ମାମନ ତୁ ଜିରା ପକେଇକି ଖାଇବୁ। ଲଙ୍କା ଗୁଣ୍ଡ ପକେଇବି ମ ମୁଁ ବି ମ ମତେ ଲାଗିଲା କି ହଁ ସେ ବୋଧେ ଆଳୁ କରିକି ଖାଉ କରୁଥିବେ ବୋଲି। ହେଲେ ଦେଖିଲା ବେଳୁକୁ ଖାଲି ସେ ଜିରା ପକେଇ ଦେଇଛନ୍ତି। ଏଇଟା କେମିତି ସମ୍ଭବ ଯେ ତା ପାରେ ମତେ କୋହୁଛନ୍ତି ନା ଆଳୁ ପରଟା କରିଚି ମୋ ଦିଦି କୁ ତ ସେ ଖଟ ଗୋଡ଼ରେ ବାନ୍ଧି ଦଉଥିଲେ ଖେଳନା ପକେଇ ଦେଉଥିଲେ। ସେ ବହୁତ ଦୁଷ୍ଟ ହଉଥିଲା ନା ସେଥିପାଇଁ।
ହଁ ଆପଣଙ୍କ ଦିଦି ଯେମିତି ଦୁଷ୍ଟ ହଉଥଲା। ଆମ ଘର ପାଖରେ ଯୋଉ ଗେଣ୍ଡୁ। ମାନେ ରୁଦ୍ରାଂଶ ଯୋଉ ଅଛି। ସିଏ ବି ଆଗରୁ ସେମିତି ଦୁଷ୍ଟ ହଉଥିଲା। ମାନେ ସେ ସବୁବେଳେ ପଳେଇ ଆସିବ। ଆଈ ଆଈ ହେଇକି ପାଳେଇ ଆସିବ ଆଉ ଆପଣଙ୍କର ସବୁ ଡ୍ରେସ ପିନ୍ଧିବ। ତାପରେ ଏଇ ଦିନ ଗାଧେଇକି ସାଙ୍ଗେ ସାଙ୍ଗେ ଡେଇଁକି ପଳେଇ ଆସିବ ଘରକୁ ତା ମାମା କୁ ମା ଲୁ ତା ମାମା ଠାରୁ ଲୁଚିକି କାରଣ ସେ ଗାଧେଇକି ଆସିଥିବ। ତା ମାମା କହିବ ରହ ଖାଇକି ଯିବୁ। ସେ କହିବ ନା ମୁଁ ଯାଉଛି ତାଙ୍କ ଘରକୁ ଦୌଡ଼ିକି ପଳେଇ ଆସିବ। ତାପରେ ଯୋଉ ତା ଦିଦି ଯେତେ ଡାକି ଡାକି ଯିବ ଜମା ଯିବନି ତାପରେ ତା ମାମା ବି ଯେତେ ଆସିକି ଡାକିବି ଜମା ଯିବନି। ତାପରେ ଯେତେବେଳେ ମୋ ମାମା ମାନେ ତା ମାଇଁ ଯେତେବେଳେ ଚିଲେଇବ ଏ ଏକା ଥରେକା ଦୌଡ଼ିକି ପଳେଇବ ନହେଲେ ବସିକି କାନ୍ଦିବ। ସେଇ ଯୋଗୁରୁ ମୋ ମାମା କହିବ ଆଉ ଦଶ ମିନିଟ୍ ପରେ ପଳେଇବୁ। ଏମିତି ହେଇକି ସେ ଆମ ଘରେ ମାନେ ଆମ ମାନଙ୍କ ଘରେ ପୁରା ଦିନ ସାରା ରହୁଥିଲା। ଏବେ ଆଉ ସେ ଟୋଟାଲି ଆସୁ ବି ମଧ୍ୟ ନାହିଁ। ତାପରେ ସେ ଯୋଉ ଏତେ ସମୟ ରହୁଥିଲା ଆପଣଙ୍କର। ଖଟ ଉପରେ ସେ ଥରେ ଏ ଯୋଉ ତାକୁ ଯୋଉ ସେ ସୁସୁ ଲାଗି। ଥିଲା ସେ ଆଈକୁ କହିଲା କି ଆଈ ସୁସୁ ଯିବି କଣ କଲା ନା ସେ ଖଟ ଉପରେ ହିଁ। ଯିମ ବସିଥିଲା ସେଇଠି ହିଁ ସୁସୁ କରିଦେଲା। ଆଉ ଆପଣ ଏଟା ଜାଣିଛନ୍ତି ନାଁ ଜାଣିନାହାଁନ୍ତି।
ହଁ ହଁ ପରା ଆଉ ତା କଥା କଣ କହିବି। ଛୋଟ ପିଲାଟା ନା ସେ ଆଉ ତା କଥା ଆଉ ସେମିତି କଁ କରିହବ କି। ଆଉ ତମେ ଯାହା କହିଲ କି ମାନେ। ମାନେ କଣ କହିଲ ସିଏ ଯେତେବେଳେ ମାନେ ଗାଧେଇବ ଗାଧେଇ ସାରିକି ବାଥରୁମରୁ ବାହାରିକି ଆମ ଘରକୁ ପଳେଇ ଆସିବ। ଆମ ଘରେ ମୋ ମାମା ମାନେ ତାର ଯିଏ ଆଈ ହେବେ। ସେ ତାକୁ କଳା ଲଗେଇ ଦେବେ। ପାଉଡ଼ର ଲଗେଇ ଦେବ। ଆଉ ସେ ମୋ ଟାସ୍କ ଡ୍ରେସ ପି ଥିଲା। ମୋ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲା। ମାନେ ସେ ସବୁ ଡ୍ରେସ ମୋର ପିନ୍ଧିବ। ତାପରେ କଣ କରିଚି ଛାଡ଼ ଶୁଣନ୍ତୁ ମୁଁ କହୁଚି, ଡିସେମ୍ବର ପଚିଶ ରେ ଆସିଥିଲା। ମୋର ଛୋଟ ଏକ୍ସମାସ ଟ୍ରି ଆପଣ ଦେଖିଛନ୍ତି? ତାର ଗୋଟେ ଗୋଡ଼କୁ ଭାଙ୍ଗି ଦେଇଛି। ସିଏ ମାନେ ଯେତେବେଳେ ପୁରା ଚୁଇଁଟେ ହେଇଥିଲା ମାନେ ଦେଢ଼ ବର୍ଷର ବି ହେଇନଥିବ। ସେତେବେଳେ ଆପଣ ତାକୁ ଆମ ଘରକୁ ନେଇକି ଆସ ଥିଲେ, ସିଏ ଆମ ଖଟ ଉପରେ ବସିଥିଲା। ସେତେବେଳେ ଆମର ବେଡ୍ ସିଟ୍ ପକ୍କା ହେଇଥିଲା, ବାଘ ହେଇଥିଲା ତା ଦେହରେ। କୂଅ ବି ହେଇଥିଲା। ତ ସେ ସେଇ ବେଡସିଟ୍ ମାନେ ଖଟ ଉପରେ ବସୁ ବସୁ ଗଳି ପଡ଼ୁଥିଲା। ଆଉ ଏବେ ସିଏ ଆମକୁ ବସ ଝାଳିକି ତାର ବାଡ଼ଉଚି। ସେତେବେଳେ ବି ସେ ମୋ ଜିନିଷରେ ଆସିକି ଲାଗିକି ଖେଳିକି ଭାଙ୍ଗୁଥିଲା। ଏବେ ବି ସେଇଆ କରୁଛି।
ହଁ! ସେ ତ ସବୁବେଳେ ଏବେ ତ ସେ ଛୋଟ ଅଛି ଏବେ କିନ୍ତୁ ସେ ସ୍କୁଲ ଗଲାଣି ସେ ଏବେ ବି ଜି ଏମ ରେ ପଢ଼ୁଚି। ଆଉ ସେ ଏବେ ତ ସ୍କୁଲ ଯାଉନି ବର୍ଷା ହଉଚି। ତାପରେ ଟୁସନ ନୁହଁ ଘରେ ବସିକି ଖାଲି ମୋବାଇଲ ଦେଖୁଚି। ଡାକିଲେ ବି ଆସୁନି। ଆଉ ବି ଖାଲି କହିବ ଚାଲେ ଅମୁଲକୁଲ କି ପାର୍କ ଯିବା, ସାଙ୍ଗେ ସାଙ୍ଗେ ଦଉଡ଼ିକି ପଳେଇ ଆସିବ। ହଉ, ସେ ଘରେ ବି କିଛି କହିବନି। ଆପଣ ଜାଣିଛନ୍ତି? ତାର ଗୋଟେ ଏ ଗୋଟେ ଏ ଯୋଉ ଗୋଟେ ଫେବ୍ରେଟ ଚକଲେଟ ହଉଚି ଗୋଟେ ଡେରିମିଳ୍କ ଆଉ କୀଟକାଟ। ଆଉ ତାକୁ ଆଇସ କ୍ରିମ ଭିତରୁ କୋନ ଆଇସ୍କ୍ରିମ ଅଧିକ ପସନ୍ଦ। ଏଇ ଦି ଏ ଏତିକି ଯେମିତି ଜିନିଷ ତାକୁ ଦେଖ ଦେଖେଇଦେବେ ନେଇକି ସେ ସାଙ୍ଗେ ସାଙ୍ଗେ ଦୌଡିିକି ପଳେଇ ଆସିବ।
ହଁ, ଛୋଟ ଛୁଆ ନା ସେମାନେ ଆଉ କଣ ସେମିତି ବୁଝିବେ କି? ଯେତେ ଯାହା ହେଲେ ବି ଛୋଟ ଛୁଆ ଏଇ ଜିନିଷ ଗୁଡା ତାଙ୍କୁ ବେଶୀ ଭଲ ଲାଗିବ। ତାପରେ ବି ଆମର ଗେଣ୍ଡୁ ଟା ବହୁତ ଭଲ। ଆକ୍ଚୁଆଲି ସତରେ ସେ ବହୁତ ଭଲ। ତାକୁ ବୁଝେଇଦେଲେ ଗୋଟେ କଥା, ସେ ବୁଝିଯିବ। ନହେଲେ ଆମର ପିଲା ଅଛନ୍ତି ବୁଝିବେନି, ହେଲେ ସିଏ ନା ବୁଝିଯାଏ, ଭଲ ପିଲା ଟା। ଏବେ ତ ଯେହେତୁ ସେ ସ୍କୁଲ ଗଲାଣି ବର୍ଷେ ଖଣ୍ଡେ ହେଲାଣି ତ ସେଠି ଟିକେ ବ୍ୟସ୍ତ ରହିଯାଉଚି। ସ୍କୁଲ ଟିଉସନ ସେ କେମିତି ମ୍ୟାନେଜ କରିବ? ନହେଲେ ସେ ତ ଆଗୁରୁ ତମ ପାଖରେ, ମୋ ମାମାଙ୍କ ପାଖରେ, ମାଇଁଙ୍କ ପାଖରେ ବସିକି କେତେ ସୁନ୍ଦର ଏ ବି ସି ସି ଡି କହି ଦଉଥିଲା।
ହଁ, ସେ ଏ ବି ସି ଡି କହିଦଉଥିଲା, ତାପରେ ଏ ଫର ଆପେଲ ବି କହିଦଉଥିଲା। ତାପରେ ଆମେ ଯୋଉ ତାକୁ ଥରେ ଶିଖେଇ ଥିଲେ। ଅଥର ଆପପଲ ତାପରେ ଯ ବଡ ଆପ୍ପଲ ଛୋଟ ଆପୁଲ। ଏମତି ସବୁ ଯୋଉ ଆମେ ତାକୁ ଶିଖେଇଥିଲେ ସେ ସେଇଗୁଡାକ ବି ଏଯାଏ ମନେ ରଖୁଚି। ତାପରେ ଏବେ ସେ ଆଉ ଆସୁନାହିଁ। ସେ ଯୁଗରୁ ସେ ଏବେ ଏ ଟିକେ ଆମ ସହିତ କମ ମିଶୁଚି। ତାପରେ ଏବେ ସିଏ ଯୋଉ କଣ କରିଛି ଜାଣିଛନ୍ତି। ତାଙ୍କ ଘରେ ଗୋଟେ କୁମ କୁଂପି ଟେ ଥିଲା। ତାକୁ କଣ କରିଚି ନା ସେ ଭଉଣୀର ତାର ମାଡ ଗୋଳ ହେଇକି ସେ କୁମ୍ପି ଟାକୁ ଭାଙ୍ଗି ଦେଇ ଯନ୍ତି ତାପରେ ଦି ଜଣ ଯାକ ତାଙ୍କ ମାମା ଠାରୁ ବହୁତ ମାଡ ଖାଇଛନ୍ତି। କିନ୍ତୁ ତାଙ୍କ ମାମା ତାକୁ କେବେ ବାଡାନ୍ତିନି। ସେଇଦିନ ହିଁ ତାଙ୍କ ମାମା ତାକୁ ଏ ତେ ଜୋରସେ ବାଡେଇଲେ ସେ ଦି ଜଣ ଯାକ ବସିକି କାନ୍ଦିଲେ ତାପରେ ସେ ମାଡ ଖାଇ ସାରିଲା ପରେ ତାଙ୍କ ମାମା ଯେତେବେଳେ ରୋଷେଇ କରୁଥିଲେ ଉଁ ତା ସେଇ ଯୋଉ ଗେଣ୍ଡୁ ଆଉ ତା ଦିଦି ଦି ଜଣ ମାଡ ବାଡା ବାଡି ହେଲେ। ତା ଦିଦି ନଖ ରଖିଛି ତାକୁ ଆମ୍ପୁଡି ଦେଲା ଆଉ ୟା ପାଖରେ ତ ନଖ ନାହିଁ ଇଏ କଣ କଲା ନା ତାକୁ ପୁରା କାମୁଡି ଦେଲା ତାର ପୁରା ବ୍ଲଡ ବାହାରିଲା ଆପଣ ଏଇତ ଜାଣିଛି ଥିଲେ ନା ଜାଣ ନଥିଲେ?
ଆରେ ଆରେ ଏହି କଥା ତ ମୁଁ ଜାଣିନଥିଲି ଗେଣ୍ଡୁ ତାହେଲେ ଏ ଏତେ କେସ୍ କରିସାରିଲାଣି ନା କଣ ଆଉ କହିବି ତାକୁ ଛୋ ଛୋଟବେଳେ ଏତେ ମାନେ ଭଲ ପିଲାଟେ ଥିଲା କେତେ କ୍ୟୁଟ ଦେଖା ଖାଉଥିଲା ଏବେ ବି ତ ସେ ବହୁତ କ୍ୟୁଟ ଦେଖା ଯାଉଛି। ହେଲେ ଏତେ ଦୁଷ୍ଟ ହେଇଗଲାଣି? ତମେ ମୁଁ ବୁଝିପାରୁନି କଣ ଟା କରୁଛ ୟର୍କଟ ପିନ୍ଧିକି? ନାଇଁ ଏମିତି ପାଟି ପାଖରେ ନେଇକି କଣ କରୁଛ ପୁରା ଚଡଚଡ ସାଉଣ୍ଡ ଆସୁଛି ତମ ଆଡୁ ଯେ?
ନା ମୁଁ ତ ୟର୍କଡ ପିନ୍ଧିନି ଆଉ ମତେ ଯାହା ଲାଗୁଛି ଏଇ ଯୋଉ ପାଣି ସାଉଣ୍ଡ ହଉଥିବ କାରଣ ଏବେ ଟିକେ ମା ଆମର ଘରେ ଟିକେ କାମ ଚାଲିଛି ତ ସେଇ ଯଉ ପାଣି ସାଉଣ୍ଡ ଟା ହିଁ ହଉଥିବ।
ଓହୋ ମାନେ ତମ ଘରେ କାମ ଚାଲିଛି ଆମ ଘରେ ତାହେଲେ କାମ ଚାଲିନି। ଦି ଜଣ ତ ସେମ ଘରେ ବସିକି କଥା ହଉଛି ଏପଟ ରୁମ ରେ ସେପଟ ରୁମ ରେ। ଆଉ କଣ କାମ ଚାଲିଛି ତମେ କଣ କରୁଛ ପାଉଁଛି ବୋଧେ ତମେ ତମର ଯୋଉ ପିନ୍ଧିଛ ସେଇଟାକୁ ଇଏ କରୁଛ।
ଆରେ ନାଇଁ ନାଇଁ ଆପଣଙ୍କ ମାମା ମାନେ ଉଁ ଯୋଉ ଗେଣ୍ଡୁର ଆଈ ସିଏ ଟିକେ ବାଥରୁମ ରେ କାମ କରୁଛନ୍ତି ତ ସେଇ ଯୁଗରୁ ପାଣି ସାଉଣ୍ଡ ଟା ହଉଛି ଏବେ କଣ ସେମିତି ସାଉଣ୍ଡ ଆଉ ହଉଛି?
ନା ନା ଏବେ ହଉନି। ହଁ ପରା ମୁଁ ଜାଣିଥିଲି ସେ ତାର ଲୁଗାପଟା ସର୍ଫ ରେ ଭେଦ ଇକି ଧୋଇକି ଶୁଖେଇଥିବ ମତେ ବି ଆଜି ସକାଳେ ପୁରା କହିଲା କି ତୁ ତ ଡ୍ରେସ ପଟା ଟା ଆଜି ସର୍ଫ ରେ ପକେଇକି ଧୋଇଦବୁ ମୁଁ କହିଲି ନା ମୁଁ ଧୋଇପାରିବିନି ତାପରେ ମତେ କହିଲେ କି ହଉ ସର୍ଫ ରେ ପକେଇଦେ ମୁଁ ସବୁତକ ଧୋଇକି ନେଇକି ଇଏ କରିଦେବି। ସେଇଆ ବୋଧେ ଏବେ କରୁଥିବେ ଆଉ।
ହଁ। ଆପଣଙ୍କର ମନେ ଅଛି ଆପଣଙ୍କୁ ଯୋଉ ଆପଣଙ୍କ ମାମା ଆଗରୁ ଯୋଉ ଛୋ ଟ ବେଳେ ଗାଧୋଉଥିଲେ ଆପଣଙ୍କ କାନ ମୁହଁ ନାକରେ ପାଣି ପସେଇଦଉଥିଲେ ତା ତା ପରେ ଆପଣଙ୍କୁ ଯୋଉ ଭାତ ଖାଇବାକୁ ଦଉଥିଲେ ଏତେ ଏତେ ବଡ ଗୁଣ୍ଡା ଦିଅନ୍ତି ସେ ଆପଣଙ୍କ ପାଟିରେ ହିଁ ଜାଗା ହୁଏନି ତାପରେ ଆପଣ ତାକୁ ଚୋବେଇ ବି ମଧ୍ୟ ପାରନ୍ତିନି। ତାପରେ ଏତେ ବଡ ଯୋଉ ଭାତ ଗୁଣ୍ଡା ଟା ତା ଉପରେ ଯୋଉ ଭଜା କି ତରକାରୀ ହାରିକା ତା ଉପରେ ଯୋଉ ଢାଳି ଦଉଥିଲେ। ମାନେ ପୁରା ବେଙ୍ଗ ପାଟି ଭଳିଆ ମାନେ ପାଟିରେ ଯେମିତି ବେଙ୍ଗ ପଶିଯାଇଛି ସମିତିଆ ମୁହଁ କରିକି ରଖୁଥିଲେ ଆପଣଙ୍କର ଏଇଟା ମନେ ଅଛି ନା ନାଇଁ?
ଆଚ୍ଛା ଆଚ୍ଛା ମୋ ମାମା ତ ମତେ ଏପର୍ଯ୍ୟନ୍ତ ଖୁଏଇ ଦଉଛନ୍ତି ତ ମୋର ଭଲ ସେ ମନେ ଅଛି। ତମେ ତମ କଥା କୁହ ତମକୁ ଯେତେବେଳେ ମୋ ମାମା ଖୁଏଇ ଦେଇଥିଲେ ଏତେ ବଡ ଗୁଣ୍ଡା କରିକି ତମକୁ ସେତେବେଳେ କେମିତି ଲାଗିଥିଲା? ମୋର ଯୋଉ ମାଉସୀଙ୍କ ଝିଅ ଅଛି ଅଙ୍କିତା ସିଏ ବି କହିବ କି ନା ମୁଁ ମାଉସୀ ପାଖରେ ଖାଇବିନି, ମାଉସୀ ମତେ ଏତେ ବଡ ବଡ ଭାତ ଗୁଣ୍ଡା କରିକି ଖୁଏଇ ଦଉଛି ମୋ ପାଟିରେ ଜାଗା ହିଁ ହଉନି ମୁଁ ଚାଳି ପାରୁନି। ତା ଉପରେ ଆହୁରି ଭଜା ତରକାରୀ ସବୁ ଦେଇ ଚାଲିଥିବ, ମୋର ତ ଛୋଟ ପାଟିଟା ମୁଁ କେମିତି ଚୋବେଇବି ତାର ସିନା ବଡ ହାତ ସେ ଦେଇ ଦଉଛି ଏତେ ଭାତ ତରକାରୀ ଇଏ ସିଏ ମୁଁ ଛୋଟ ପିଲା ଟା କେମିତି ଚୋବେଇବି ଯେ ତମକୁ ସେଇଟା କେମିତି ଲାଗିଥିଲା।
ଆ ମୁଁ ତ ଥରେ ହିଁ ଖାଇଥିଲି ମାନେ ଆମେ ଯେତେବେଳେ ଏଇ ଘରକୁ ଫାଷ୍ଟ ଆସିଥିଲେ ଆମର ଯୋଉ ବୋରିଂ ଯୋଉ ସଫା ହଉଥିଲା କାରଣ ଆମର ତ ବୋରିଙ୍ଗ୍ ପାଣି ଆମର ଯେତେବେଳେ ସେଇଟା ସଫା ହଉଥିଲା। ଆମ ଘର ସାରା ପୁରା ପାଣି ହେଇଯାଇଥିଲା କାରଣ ଆମର ମାନେ ଭିତର ଘରର ଥିଲା ନା ସେ ବୋରିଙ୍ଗ୍ ଟା ସେତେବେଳେ ଆମ ଘର ପୁରା ପାଣି ହେଇ ଯାଇଥିଲା ତାପରେ ଯେମିତି ଲାଗୁଛି ଥିଲା ମାନେ ଆମ ଘରେ ବୋଧେ ଗୋଟେ ସୁଇମିଂ ପୁଲ୍ ନହଲେ ଗୋଟେ ସମୁଦ୍ର ହେଇଯାଇଛି। ଫେଣ ବି ଥିଲା। ତାପରେ ପାଣି ପୁରା ମାନେ ଏଇ ଗୋଡ ମାନେ ପାଦଠାରୁ ଓ ପାଞ୍ଚ ମିଟର ଖଣ୍ଡେ ଉପରକୁ ଯାହା ପାଣି ଉଠିଥିଲା ଏତେ ପାଣି ହେଇ ଯାଇଥିଲା ତାପରେ ସେଇ ଯଉ ଆମର କିଛି ରୋଷେଇ ବି ମଧ୍ୟ ହେଇନଥିଲା। ମତେ ମାମା କହିଲା କି ଯା ରୂପାଆଣ୍ଟି ଘରେ ଖାଇଦେଇକି ଆସିବୁ ମୁଁ ଏତେବେଳେ ପାଖକୁ ଆସିଥିଲି ଖାଇବା ପାଇଁ ମାମା କହିଲା କି ତାକୁ ଟିକେ ଖୁଆଇଦବୁ ସେତବେଳେ ମୁଁ ଛୋଟ ଟେ ହେଇଥିଲି ମୁଁ ଖାଇପାରୁନଥିଲି। ଥିଲି ଆଣ୍ଟି କଣ କଲା ନା ମତେ ଦେଇଥିଲା ପଖାଳ ଭାତ ଭଜା
ହଉ ରଖ।
ହଉ ଠିକ୍ ଅଛି।